ହାଲୋ।
ହଁ କଣ କରୁଚୁ?
ଏଇ ଝିଅ ଆସଚି ତ। ଝିଅ ପାଖରେ ଖେଳୁଚି। ଏ ଝିଅ ଝିଅ ଟାକୁ ନେଇ ନେଇ ଗଲୁ।
ଘରୁ କେତେବେଳେ ଗଲୁ?
ମୁଁ ଘରେ ଘରକୁ ସାଢେ ସାତଟା ଯିବା ଆସିଲି। ସାତଟା ଦଶ ଭଳିଆ ହବ ଆସିଲି।
ନାନୀ ହେଇଚନ୍ତି।
ହଁ ବା। ନା କେବଳ ଝି ଝିଅ ଆସିଥିଲା। ଦିଦି ଯୋଉ ଦିଦି, ମାମୁଁ ଘରକୁ ଯାଇଥିଲା।
ହୁଁ
ତା, ମାମୁଁ ଘରୁ, ଏବେ ହେଇ, ଦିଦି ଆସିଲା ୲ ଝିଅ ଏଇଠି ଆଉ, ତମ ଦୋଳି ଲାଗିଲାଣି?
ହଁ, ଆମ ଗାଁ ରେ ଲାଗିଲାଣି ୲ ଆମର କୋଉଠୁ ଲାଗିବଲ, ଆମ ଗାଁ ରେ ଲାଗିଲାଣି ୲ ଆଉ, ତମ ଆଡେ, କଣ ଲାଗେ କହନି? ପଟା ଦୋଳି, ନା ସେଡ଼ି ଦୋଳି ଲାଗେ? ପଟା, ଦୋଳି ଲାଗେ ତମର ୲ଏଇ ଯୋଉ ହଉଛି, ମାନେ ଜଣିକିଆ ଖେଳିବେ, ନା ତିନି ଜଣ
ତିନି ଜଣ, ସେଇଟା କୁ ଡଙ୍ଗା ଦୋଳି, ଆମର କୁହନ୍ତି।
ସେଇ, ଦୋଳିଟା ୲ ଖିଲ ବସିଥାଏ, ନା ତଳେ? ଜୋରେ, ଉଡେଇଲେ ସେ ଖିଲ, ଗୁଡା ଟିକେ ବାହାରି, ଯାଏ ୲ ଆମ ଆଡ଼େ, ସେଡି ଦୋଳି, ଲଗା, ଆମ ଆଡ଼େ ପ ପଟା, ଦୋଳି ନାହିଁ?
ତେଡି ଦୋଳି, କୋଉଟାକୁ କହୁଛ?
ସେଇଠି ଦୋଳି, କଣ କରି ଶେଢୀ, ଟା ହେଲା ସେଢୀ ଦେଖିଛନା, କାଠରେ ଯୋଉ ଶେଢୀ ତିଆରି ହୁଏ ୲ ସେଇ ସେଢୀଟାକୁ, ଏପଟେ ଗୋଟେ ଦଉଡିରେ ବାନ୍ଧିଥିବେ, ଏପଟେ ଗୋଟେ ଦୌଡିରେ, ବାନ୍ଧିଥିବେ ୲ ଏପଟେ ବି ସେଇଭଳିଆ, ସେଇ ଯୋଉ ଶେଢୀ ରେ, ମାନେ ଯେମିତି ପଟା ଦୋଳି, ସେଇଭଳିଆ କିନ୍ତୁ, ଏଟା ଦୌଡ଼ି
ହଁ ଦୌଡିରେ ମାନେ ନର୍ମାଲ ଦୌଡିରେ ବି ଓଳେଇ ଦିଅନ୍ତି ଯୋଉ ଇଏ ଯେମିତି ଦୌଡି ରେ ସେଟା ସେମତି।
ହୁଁ ଆଉ ଏଇଟା ହୋଉଚି ତା ପଟା ଦୋଳ ଟା ବାଉଁଶରେ ହେଇ ସେଇଟା ପଟା ଦୋଳ ଟା ବଢିଆ ଲାଗ ଆ ସେ ବୋହୁତ ଜୋରେ ଉଡେ କିନ୍ତୁ ତାକୁ ଟିକେ ଡର ଲାଗେ କଣ କହନି ହଉଛି ସେ ଯୋଉ ଖିଲଟା ପାଇଁ ବେଶୀ ଟିକେ ଡର ଲାଗେ।
ନା ଆମର ଏଇ ଯୋଉ ଖିଲଟା ମୋଡା ହେଇକି ଗୋଟେ ରଡଟେ ପୁରନ୍ତି। ଏପଟ ହେପଟ ମୋଡା ହେଇଥିବ ତା କଣରେ ବାହାରିବନି।
ହଁ ତାହେଲେ ଚଳିବ ଗୋଟେ ଗୋଟେ ଇଏରେ କାଠ ଏମିତି ପୁରାନ୍ତିି ପା।
ହଁ କାଠ ବାଉଁ ବାଉଁଶ ତା ଇଏ ବି ପୁରେଇ ଦିଅନ୍ତି। ତି
ସେଉରା ଡରମାଡେ ଏଇଟା ମାନେ ଖିଲ ବାହାରିଯାଏ ନା ମାନେ ସେଢି ଦୋଳିଟାରୁ ପଟା ଦୋଳଟା ବହୁତ ଜୋରେ ଉଡେ ସେଢୀ ଦୋଳିରେ ହାତ ଗୁଡା ବି କାଟେ ଦୌଡିଟା ନା। ଏଟା ବାଉଁଶ ଟା ଚଳିବ। କିନ୍ତୁ ହୋଉଛି ସେଇଠି ଖିଲ ପାଇଁ ଡରମାଡେ
ଲଗେଇ ଦେଇଛୁ ଝିଅ ଆସିଛି ତା ମାମା ଦୋଳି ଲାଗେଇଦବ ଖେଳିବ।
ଏଇ ଯୋଉ ହଁ ଏଇ ଯୋ ହୁକ ସବୁ ଥାଏ ଘରେ ସେଇଥିରେ ଲଗାନ୍ତି।
ହଁ ହଁ ହଁ ସେଇ ଏଇ ଯୋଉ ଦୌଡ଼ା ଆଉ ଜେ ଚାଲିକି ଦୋଳିଟା ଯୋଉ ବିକ୍ରି ହୁଏନି ଯୋଉ ଜାଲି ଟାଇପର ତୋଳି ସେଇଟା ଅଧା ଦୌଡା। ହୁଁ ।
ମୁଁ ବି ଯେତେବେଳେ ଛୋଟ ଦେଇଥିଲ ସେଥିରେ ତୋଳି ଖେଳିଥିଲି।
ଏବେ ବି ଖେଳୁଚି ଲଗେଇ ଦେଇଚନ୍ତି ବସ୍
ମୁଁ କଣ କରିବି ନା ମୁଁ ଯେତେବେଳେ ଛୋଟ ଟେ ହେଇଥିଲି ସେଇଥିରୁ ଗୋଟେ ନେଇ ଆସିଚନ୍ତି ବାପା ତାକୁ ପୁରା ମାନେ ସେ ଜାଲି ଭଳିରେ ନା ମୁଁ ପୁରା ତାକୁ ଏମିତି ଖୋଲି ଦେଇକି ତା ଭିତରେ ଶୋଇକି ପୁରା ଦୋଳିଖେଳେ।
ହୁଁ, ମୁଁ ତାକିଆ ବ ପକେଇ, ଦୋଉଚି ୲ ତାଁକେ ଆଗରେ, ଏମିତି ଚେକା ଆସନ ପକେଇ ଦେଇକି ବସିଚି ୲ ଆଉ ଫ୍ୟାନଟା, ଷ୍ଟାଣ୍ଡଫ୍ୟାନ୍, ଟା ଆଗରେ ଲଗେଇ ଦଉଚି, ମୋର ସେ ତାର, ଆପେ ଆପେ ମତେ ଝୁଲଉଚି।
ଇସ୍, ରଜପୁରା ତୋର ୲
ହୁଁ, ହୁଁ
ଡ୍ରେସ୍, ସିଲେଇ କଲୁ, ମୁଁ ଡ୍ରେସ୍ ସିଲେଇ, କରିନି ମୋର, ଟେନସନ୍ ରହିଲାଣି।
ସେଇବା, ଡ୍ରେସ୍ ଟା ସିଲେଇ କଲି ବୋଲି, ସାଢେ ସାତଟା ହେଲା ୲ତାକୁ ଦେଇ, ଦେଇ କି ପଳେଇ ଥିଲେ, ସେ ଏମିତି ସେ ମା, ଜମା ସିଲେଇ କରି ହିଁ ରଖିନି। ମୁଁ, ସାଙ୍ଗେ, ସାଙ୍ଗେ ଗଲି କହିଲା, ମୁଁ ତମ ମାପ ପାଇବିନି ୲ମାପ ସବୁ ନେଇ ନୂଆଁକି, ରଖିଲା। କହିଲା ଛୋଟ ହବ, ବଡ ହବ। ମୁଁ, ଏଇ ଗୋଟେ, ଏଇ ଯୋଉ ଛୋଟାରାପୁର ଛକ ପାଖରେ, ଗୋଟେ ଝିଅ ଟେ ସିଲେଇ କରୁଛି ୲ତାକୁ ଦେଇକି ଯାଇଥିଲି। ଦି ଜଣ, କରିଚନ୍ତି ୲ ଭାଇ, ଭଉଣୀ ଦି, ଜ ହଁ, ଗୋଟେ ଦୋକାନ ଦେଇଚି ୲ଟେଲର ଦୋକାନ, ଦେଇଚନ୍ତି ୲ ସେ ଦି ଜଣ ଆଙ୍କ, କରୁ
କହନା, ମୁଁ ପା ସେ, ପାରି ଚିଡା ଲାଗିଲାଣି, ଡ୍ରେସ୍ ଟା ସିଲେଇ ନ କଲେ କଣ, କରିବି ଉଂ ଉଂ। ଆସିଲି ବି ବୁଝିଲି ଦିଟା ତିନଟା ଯାଗାରେ। ସେ, ହେଲାନି। ଦେଖିଆ, କାଲି ସକାଳୁକୁ, ସି ସେ, ଯୋଉ ସାଙ୍ଗଟା କହିଚି, ତାଙ୍କ ଘରୁ ଯିମି ସିଏ, ସିଏ କହିଥିଲା ନା ସିଲେଇ କରିଆ, ତା ବି ଭରଷାରେ ରହିଥିଲି ୲ତା ମୁଁ, କହିଲା ମୁଁ ଗଲା ବେଳକୁ ସେ କହିଲା, ମୁଁ ମେହେନ୍ଦି ଲଗେଇ ଦେଇେଚି ୲ଆଉ ହବନି, ମୁଁ କହିଲି କାଲି ସେ କହିଲେ, ଯଦି ସକାଳୁ ଆସ ମୁଁ ଆଉ ଏପଟେ ବୁଝିଲି ବି ଆମ ଗାଁରେ ଏତେ ଟେଲର ଆଉ ନାହିଁ। କିଏ କରିବ ଆଉ? ଦୂର ଦୂର ହେଇଯାଉଚି ଚିଡା ଲାଗୁଚି ଭାରି ଜୋରେ। ଆଉ ହୋଚି ସେଇ ତାକୁ କହିଥିଲି କାଲି ସକାଳୁ କଲେ ମୁଁ ଯାଇଁକି ଯିବି ତା ପାଖକୁ ସିଲେଇ କରି କି ଆଣିକି ଗାଧେଇକି ପିନ୍ଧିକି ଯିବି।
ଉଂହଁ ହଁ ହଁ ଆଉ ଯୋଉ ମୁଁ କଲି ତ ତମର କଲ୍ ଆଉ କେତେଟା ଅଛି।
ମୁଁ କ ମୋର ମୋର ଜମାରୁ ମୁଁ କଲ କରିଚି କେବଳ ଏଇଟା କୁ ଲଗେଇ ଚଉଦଟା ହବ।
ଚଉଦଟା ତା ମାନେ ତୁମର ଆହୁରି ଅଛି ନା ତେହେଲେ ଦିଶା ଦିଦିଙ୍କର କଣ କଲ୍ କରିକି ସାରିଦେଲେ ବୋଲି ଏମିତି ହେଲା ନା ଟାଇମ ଅଛି ସେମିତି ଗୋଟେ।
ତାର କଲ ଯାଉନି କି ଆଉ।
ତାର ସାରିକି ପେମେଣ୍ଟ ପାଇଲେଣି ନା।
ମୋର ବି ଆସିଚି।
ତମର କେବେ ଆସିଲା?
ଚାଶ କେତେ ଆସିଚି? ତାର ଆସିଚିସତ୍--ସତରଶ। ହିଁ ସିଏବା ତାରପା ହ ବହୁତ କଲ କରିଛି ସେ ଅଠରଟା ନା କୋଡିଏଟା ପାଖାପାଖି
ହଁ ସେଇଆ ବା
ମୁଁ ଜମାରୁ ଏତିକି କରିଛି ସେଇ ଅନୁସାରେ ଆଉ
ମୋର ଟୋଟାଲି ଆସିନି
ଆସିନି ଆସିବ ଧୀରେ ଧୀରେ କଲ କଲେ
ଓ ହଁ
ଆଉ ଆଉ କଣ କହ
ହଁ ମୁଁ ଏଇ ଦୋଳି ଲଗାହେଇଛି ଦୋଳି ଖେଳୁଥିଲି ମୁଁ କହିଲି କାଲି ଟିକେ ଡ୍ରେସ ପିନ୍ଧିକି ଦୋଳି ମୁ ଉପରେ ପିଠା ଖାଇି ଗୋଟେ ଫାଟଉଠେଇକି ଯିବି।
ହଁ ଫଟୋ ଉଠି ଦେଇକି ଟିକେ ଷ୍ଟା ଟୋସା କବେ କୀ ବେ। ତା ପରେ ସୋରୁମରୁ ଆସ।
ହଁ ଡ୍ରେସ୍ ତ ଭଲମିଳିଲାନି ମନ ଦୁଃଖ ହେଲା
ମନଦୁଃଖ ହେଲା।
ହୁଁ ଡ୍ରେସ ଟିକେ ଭଲ ମିଳିଲାନି ନା ସେଥିପାଇଁ
ଚୋଉ ଡ୍ରେସ ରେ ତ ତୁ ପା ତିନଟାଚାଟା ଆଣିଛୁ ଆଉ କଣ ହବ ଭଲ ଆଣିବୁ।
ସେଗୁରା ସବୁ ଭଲ ଲାଗୁନି ନା ରଜ ସେରିଆ ଆଲମ୍
ର ରଜ ତୁମକୁ କହୁଛି ତା ଦେହରେ ଟିକେ ଷ୍ଟୋନ ଫୋନ ଲଗେଇ ଦେଇ ତାଙ୍କୁ ଦେଇଥିଲେ ହେଇଯାଇଥାନ୍ତା ରଜଭା ଏ
ହଁ।
ହେଇଥାନ୍ତା ମନ ଖୁସି ନା ମୁଁ ମୁ ଡ୍ରେସ ସିଲେଇ ହେଇନି ମୋ ଦୁଃଖ ମୁଁ ଆଉ ସଜହେବିନି।
ହଁ ମୁଁ ମେହେନ୍ଦୀ ସେଇ ସୋରୁମରେ ଲାଗେଇଥିଲି ଯେତିକି
ସୋ ମୁଁ ମେହେନ୍ଦୀ ବି ଲଗେଇନି ମୁଁ କିଛି କରିନି।
ସେଇ ଝିଅ ଟା ଯଉ ସେ ଦିଦି ଆଣିକି ଆସିଲେ ଗୋଟ ଝିଅଟା ଛୋଟ ଟୁଇ ଝିଅ ଟା
ହୁଁ।
ତାଙ୍ଗର ତାକୁ ଲଗେଇଦେଲି ତର ଯୋଉ ହଲା ଚଲା ହେଲା ସେ ରା
ହିଁ ଯୋଉ ଇୟ ଲଗ ଲଗେଈଲା ଯେ ସ ହଉଛି ମେହେନ୍ଦୀ ଯୋଉ ନାଲି କଲର ର ସେଇଟା ବହୁତ କଳା କଲର ପଚୁଚିଲୋ ସେ ମେନ୍ଦ୍ରା ଟା ସେ କରାଚି ମେହେନ୍ଦୀ ଟା।
ହଁ। ସେଟା ପାଚି ଯାଉଛି ପୁରା କଳା ସାଙ୍ଗେ ସାଙ୍ଗେ ଲଗେଇକି ପୋଛିଦବ ତ ନାଲି
ହଁ ଯେ ସିଏ ହେଉଛି ନେଲା ନିଲୋ ଦିଟା ମେହେନ୍ଦି ଆହୁରି ଗୋଟେ ଥୁଆ ହେଇଛି ନା ନା ନେଲା ବା ଇଏ ଲିସା ନେଇଗଲା। ହେଇଗଲା ମେହେନ୍ଦି ଇଏ ନଲାନି ଦିଶମା ନଲାନି ଲି ଚାଲିଗଲା
ହଁ।
ଆଉ ଆଉ କଣ କହ?
ଯେମିତି ପସନ୍ଦ ତମେ ନିଜେ ହିଁ ଲଗେଇବ ଠିକ୍
କଣ କହିଲୁ?
ମୁଁ କହିଲି ସିଧା ମେହେନ୍ଦି ତମେ ତାହଲେ ତମ ପାଇଁ ଠିକ୍
ହଁ ଏଇ କରଛି ମ ନା ମାନେ ବହୁତ ପୁରା ଖଇରିଆଉ କଫି କଲର ପୁରା ଡାର୍କ ପଡ଼ିଯାଉଛି ସେ ମହେନ୍ଦି ଟା
ହଁ। ମତେ ଟିକେ କଣ କହିଲ ମତେ ଟିକେ ସାଙ୍ଗେ ସାଙ୍ଗେ ଫେଡା ଭଳିଆ ହେଇକି ସାଙ୍ଗେ ସାଙ୍ଗେ ଛାଡିଯିବ ମତେ ସେଇଥିାଇଁ ଭଲ ଲାଗେ ଏଇ ମେହେନ୍ଦୀ ଟା ଏଗୁୁରା ଲଗେଇଲେ ଟିକେ ଟିକେ ଟିକେ ଟିକେ ହେଇକି ଛାଡିବ ସେଥିପାଇଁ।
ଏଟା ଛାଡିଯିବ ଏଇ ଯୋଉ ମେହେନ୍ଦି ଟା
ମାନେ ଏଇ ଯୋଉ ଛତି ମାରିକି ଯୋଉ ଛାଡେନି ନା ଯୋଉ ସେଇଗୁରା
ହଁ।
ମାନେ ସେ ସିମ୍ ଫିମ୍ ମିଳିଥିଲା ମାନେ ସେ ଛାଡ଼ିବାପାଇଁ ଯୋଉ ଅଙ୍ଗୁଠିଗୁଡ଼ା କଭର କରନ୍ତିନି ନା। ଏ ରୁମା ରୁମା ଦେଖିବ ଯେମିତି ଖାବୂ ଖାଭୁ ହେଇକି ଅଲଗା ଟାଇପ୍ ର ଛାଡ଼ିବା।
ହଁ ହଁ ଗୋଟେ ଗୋଟେ ପୁରା ଉଠିଯାଏ ଆଉ ଗୋଟେ ଟିକେ ଟିକେ ଛାଡେ
ହଁ ଏଇଟା ପୁରା ଉଠିଯିବ ସେ ଟିକେ ଟିକେ ଯୋଉରା ଛାଡେ ସେଟା ଯୋଉ ନସି ବସି ଯୋଉ ନଖ ଚମ ବି ଛାଡିଯାଏ।
ହୁଁ ହୁଁ କହିଲିି ଏଇଟା କେତେ ଏ ଯୋଉ ରହିବ ନା ତିନି ଦିନି ଆଙ୍କ ନା ମୁଣ୍ଡ ଫୁଣ୍ଡ ଧୋଇଲେ ଛାଡିଯିବ
ନାହ ଲୋ ରହିବ
ମ ଗୋଟେ ଗୋଟେ ମେହେନ୍ଦି ରା ନାଇ ଚାଇନା ମେହେନ୍ଦୀ ଗୁଡା ଲଗେଇଲେ ମୁଣ୍ଡ
ମାନେ ଏଇଟା ଏତେ ଜୋରେ ଡାର୍କ ଦେଖ ଖାଯାଉଛି ନା। ମୁଣ୍ଡ ଫୁଣ୍ଡ ଧୋଇଦବ ସେ ପୁରା ମେ ହାତରୁ ସେ ଯୋଉ ଭଲ ସେ ଛାଡିଗଲେ ପୁରା ଠିକ୍ ରହିଯିବ।
ଏକା ଥରେ ତୁ କେତେଟା ନେଇଛୁ ତୁ ଚାର୍ ଟା ନେଇଛୁ ବା ନେଇକି ବିକ୍ରି କର୍ ଦବୁ।
ତେ ଏରା ପସନ୍ଦ ମୁ ଲଗେଇବି ମୁ ଡେଲି ଡେଲି ଲଗେଇଦେବି। ଛାଡିବ ତ ଫୁଣି ଲଗେଇଦେବି। ହିବାଂଶି ପାଞ୍ଚଟା ଏଇଥିରୁ ନେଇ ଆସିଲି ଚାର୍
ଇ ମା ଲିଟିଲ୍ ତୁ କଣ କରିବୁ କିଲୋ।
ଦେଇ ଗୋଟେ ଲଗେଇବ ଦେଇ କି ଆଉ ଛୋଟ ଏ ଯୋଉ କାହ୍ନା ଅଛି ତାଙ୍କ ଝିଅଟା ଆଉ ଝିଅକୁ ଲଗେଇଦେବି। ମାାଇଙ୍କର ମୁଁ ବୋଉ ହାତରେ ଲଗେଇଦେବ ସମସ୍ତ ଙ୍କୁ ଲାଗିଦେବି।
ହେଇଗଲା।
ଆଉ ବି ପଳିବ ଗୋଟେ ମିନିଟ ବଳିବ ଗଲେ ସମସ୍ତଲା କେତେବେଳେ ହେଇଯିବ।
ହୁଁ।
ଆହୁରି ପଳେଇିବ ଦି ତିନିଟା ଯିବ ଆଉ ପଳିବ ମୁଁ ରଖିଦି ମୁଁ ବା ଲଗେଇବି ମୁଁ ଦେଖ, କୁ ନା ସେମିତି ବି ହାତରେ ଲଗେଇଦବି। ମଲାଏ
ହୁଁ ହୁଁ।
ତମର ହେଇଯିବ।
ମୁଁ ଲଗେଇନି ଡ୍ରେସ ଟା ଯ ସିଲେଇ ଯାଇଥିଲି ସିଲେଇ ହେଲାନି ଦେଖିବା କଣ କହୁଛି କାଲି ସକାଳକୁ ଦେଖିବା ଆଉ।
ହଁ ଏଇ ଯୋଉ ତମ ସାଙ୍ଗ ବା ଅଛି ଯାହା କହୁ ଯା
ହଁ ସେ କହି ଯଦି ତାକୁ ଟାଇମ୍ ବି ନହବ ସେ ଆଉ କରିବକି ଆଉ ବି ନାଇ ସେମତି ସେ ପିନ୍ଧିବା ପାଇଁ ବି ଦେଖିବା
ସେମିତି ପିନ୍ଧିକି ଆସିବୁ ଧିଲା।
ହ
ଅଜେଷ୍ଟ କରିକି। ଜଣା ପଡିବ ଅନି ଚୁନି ପକେଇଦାବ ତ ଜଣା ପଡିବ।
ହୁଁ ଦେଖିବା କାଲି ସକାଳେ ଅଛି ତ ଆଉ।
ଆଉ ମୁଁ ଯୋଉ କଣ ଗୋଟେ କହୁଥିଲି କହିଲ ଯୋଉ ପିଠା କରିସାରିଲଣି।
ଆ ପିଠା ଆମର ହଉଛି ବା ମା କଣ କରିବ ନା ଛୁନା ଫୁନା ସବୁ ପେେଶେଇ ଦେଇଛି କରିବ ଆଉ।
ହଁ ହଁ ଆ ମୁଁ ମୁଁ କିନ୍ତୁ ଘିିବ
ହଉ ହଉ ଆଉ ଯାହା କଣ କରିବୁ ଦେଖେ ଆଉ ଯଦି ଫୋନ ରଉଛି ମତେ କଲ କର ମେସେଜ କର ଯଦି ହବ ହେଲା
ଓପେନ୍ ରଖିଥିବୁ ଆ
ହୁଁ ହୁଁ
ହଉ।